ହଁ। କଣ କରୁଚ?
ଏଇଟା ଛାତ ଉପରେ ବସିଚି ଆଉ। ତମେ କଣ କରୁଚ?
ସନ୍ଧ୍ୟାରେ କଣ ଖାଇଥିଲ?
ସନ୍ଧ୍ୟା ବେଳେ ଆ ଯାଇଥିଲୁ ମାର୍କେଟ ଯେ ଖାଇଦେଇକି ପଳେଇ ଆସିଥିଲୁ ସେଆଡୁ ଏ ଦୋ ସା ବରା ସିଙ୍ଗଡ଼ା ଏମତି କିି ଆଉ।
ଯା ହଉ ତମେ ଭଲ ଭଲ ଖାଇବା ଖାଉଚ ଆଉ।
ଆଉ ପୁଅକୁ ନେଇକି ଆଜି ଛୁଟି ତ ମୋ ମୋଉସାଙ୍କର ଅଫ୍ ଥିଲା ତ ସନ୍ଧ୍ୟା ବେଳେ ଟିକେ ପଳଉ ବୁଲାବୁଲି କରିକି ଖାଇ ପିଇକି ଟିକେ ପଳେଇ ଆସୁ ଆଉ।
ଯା ହଉ ତମେ ବହୁତ ଲକି ଆଉ ମୋଉସା ଙ୍କ ଭଳିଆ ହଜବେଣ୍ଡ ପାଇଚ ଆଉ।
ହଁ। ଆଉ ତମେ କଣ କରୁଚ?
ବରା ଖାଇକି ବସିଥିଲି ଆଙ୍କରି ଘରେ ଆସିକି ବସିଥିଲି ଆଉ। ମୁ କ ମୋର ସବୁଦିନ ହଁ ହଁ ମୋର ଆଙ୍କ ଘରେ ଧରାବନ୍ଧା ସବୁବେଳେ ଆ ଙ୍କରି ଘରେ ହିଁ ମୁଁ ବସେ।
ଓହୋ ତାଲତ ମୁଁ ତ ଗଲି ତମେ ଆସନି।
ହଁ ମୁଁ ଆସିଚି। ତମ ମାନେ ଏକା ଥାନ୍ତିନା ଘରେ। ସେଇଟା ପାଇଁ ଟିକେ ଆଉ ଆସିପାରେନି ଏତେ ଆଉ। ହଁ ବେଶୀ କୁଣିଆ ଥାଏ ଆଉ ମୁଁ ଆସିପାରିବି ନା ଆଉ। ତମେ କେତେବେଳେ ଆସିଲେ ଉ ମାନେ ତାଙ୍କ ବର୍ତ୍ ମିଞ୍ଚି ଜଣ ଥିଲେ ନା ସେମିତି ଅଲଗା କେତେବେଳେ ଆସିଲେ ଆସିମି ଆଉ। ନହେଲେ ମୁଁ ଆଙ୍କ ଘରେ ରାତି ପାଇଲି ଏବେ ଏବେ ଆଙ୍କ ହଁ ଆଙ୍କର ଏଇ ଉପର ଘରେ ଏଇ ତ ମୁଁ ଆଙ୍କ ଉପର ଘରେ ବସେ ସୁଏ ସବୁ। ବେଳେ ବେଳେ କ- କୁନୁ ହଉ ଉଁ, ରୋଜି ଯିଏ ବି ଥାଆନ୍ତି। ତାଙ୍କ ସହ ବୁଲାବୁଲି କରିକି ଉଁ, ଆଙ୍କ ଘରେ ପ୍ରାୟ ଟାଇମ୍ ମୁଁ ରୁହେ। ଦେଖିଲ ତ ମୁଁ ସେଇଟା ତ କହିଲି ଆଗେ, ମୁଁ କହିନି ତ ମାଉସୀ କହ କେମିତି ଦେଖିନାହାନ୍ତି ମୋତେ।
ହଁ ମୁଁ ସେଇ ଯା ଦେଖିଚି ସେଇ ପ୍ରସ୍ ଯୋଉ ଚନ୍ଦୁର ବର୍ତଘର ଦିନ ପ୍ରସେସନ୍ ରେ ତୋମକୁ ଦେ ଦେଖିଚି ସେଇଠୁ ଦେଖିକି ଜାଣିଲି ଯେ ହଁ ସେଇଦିନ ମୁଁ ଦେଖିଥିଲି ବୋଲି। ତା ଆଗରୁ ଆଉ କେବେ ଦେଖିଚି ବୋଲି ମୋର ଆଉ ଏ ତ ମନେ ପଡ଼ିଲାନି।
ମନେ ନଥିବ ତାପରେ ବି ଏତେ ଉଁ, ଲୋକଙ୍କ ଭିତରେ ଆଉ ଏତେ ମନେଥିବ ନା।
ହଁ, ହଁ।
ଆଉ କଣ ଆଜି ରୋଷେଇ କଣ କରିଥିଲ ଆଜି ଖରା ବେଳେ?
ଦିପରେ ଆଜି କଣ କରିଥିଲି ସେଇ ଭାତ, ଡାଲମା, ଶାଗ ଭଜା। ଆମ୍ବ, ଆଉ କିଛି କରିନି। ଯୋଉ ଗରମରେ ଆଉ କିଛି କରିବାକୁ ଇଚ୍ଛା ହଉନି ଝିଅ। ଶାଗ ଆମର ଛାତ ଉପରେ ଲଗେଇ ଦେଇଚୁ। ଛାତ ଉପରେ ଲଗେଇ ଦେଇଚୁ। ହେଲା ଆଉ ମଉସା ଲଗ ଗେଇ ଦେଇଚନ୍ ଛାତ ଉପରେ ଯେ ହଁ ଶା-ଶାଗ ପୋଇ ସେଇଠୁ ନେଇକି ବୋଉ କରିଥିଲେ ଶାଗ, ଉଁ, ମାନେ ଗୋ ଟେ ଟାଇମ୍ ଖାଇବା ଆମର ହେଇଗଲା, ମାନେ ଶାଗ ଗୋଟେ
ଶାଗ ହଁ ଆଉ କଣ ଶାଗ ଟା ମାନେ ବେ-ବେଶୀ ଭଲ ଲାଗିବ ଖାଇ
ହଁ, ହଁ। ଶାଗ ଶୁବୁନି କଣ କହିଲ?
ମୁଁ କହିଲି ତୋମେ ପଖାଳ ଖାଇବା ପାଇଁ ଭଲ ପାଅନା? ଏବେ ଶୁବିଲା?
ପଖାଳ ଖାଇବା ପାଇଁ ଭାରି ଭଲ ପାଏ ନା, ହଁ ଏବେ ଶୁବିଲା।
ଅଁ, ହଁ ପଖାଳ ଭାତ ମାନେ କଣ ମାନେ କିଛି ପାଗ ହେଇଥିଲେ ଭଲ ଲାଗେ ନା ଏମ ତି କିଛି ଗୋଟେ ଭଜା ଭଜ
ପଖାଳ ଭାତ କୁ ଆମର ସବୁ ଆମର ସବୁଦିନେ ପଖାଳ ହଉ କିି ଗରମ ହଉ ସବୁଥିରେ ଆମର ଗୋଟେ ପାଗଟେ ଥିବ ନିହା ତି ଗୋଟେ ଆଉ ତାପରେ ହଁ ସେଇଟା ନହେଲେ ଭାତ ଗଳିବନି ଜମାରୁ ବି। ଆଉ ପଖାଳକୁ ତ ମାଛ ଭଜା ପୁରା ହଁ ପଖାଳକୁ ମାଛ ଭଜା ଟା ସବୁଠାରୁ ଭଲ ଲାଗେ ଖାଇବାକୁ।
ଆଉ କଣ ଆଉ କିଛି ଦରକାର ନାହିଁ, ମୁଁ ଆଉ ସବୁ ଅନେଇବିନି ତ କୋଉଠି ଆ, କୋଉ ଜିନିଷକୁ ଆଉ।
ନାଇଁ। ପଖାଳକୁ ମାଛ ଭଜା, ତାପରେ ଏପଟ ସାଇଟରେ କଣ କହିଲ ମାଛଟା ଭାଜନ୍ତି ସୋରିଷ ମସଲା ଦେଇକି ତାୱରେ ଭାଜନ୍ତି ମାଛଟା।
ହଁ ଆଉରି ଓହୋ, ମୁଁ ଆଜି ଆମ ଘରେ ସେୟାକୁ ଭାବି ଭାବି କା ରହିଯିବି।
ହଁ ଗରମ ଗରମ ଯେତେବେଳେ ବି ମୁଁ ଭାଜେ ମଉସା ସବୁବେଳେ କେତେବେଳେ ଥଣ୍ଡା ହେଲେ ତ ସେ ଖାଇବେନି। ଗରମ ଗରମ ସବୁବେଳେ କରେ ଖାଉ। ଆଉ ବଢିଆ ଲାଗେ ଖାଇବାକୁ। ଯିଏ ଦି ପିସ୍ ଖାଇବା ଲୋକ ସେ ଚାରି ପିସ୍ ମାଛ ଖାଇଦବ ନିହାତି।
ମସଲା ଦିଆହେଇକି ହେଇଥାଏ ଭଲ ଲାଗେ ଖାଇବା ପାଇଁ ବେଶୀ ଆଉ।
ହଁ ଭଲ ଲାଗେ ଖାଇବାକୁ।
ଶୁକୁଆ ଶୁକୁୁଆ ଖାଅ ନା?
ହଁ ଶୁକୁଆ ଖାଏ ନା, ଶୁକୁଆ ମୋର ଭାରି ପସନ୍ଦ। ରେ ଲୁଣି ଶୁକୁଆ ଆ, ସୋରିଷ ମସଲା ଦେଇକି କରିଥିଲେ ଓଃ ଭାରି ବଢିଆ ଲାଗେ ଖାଇବାକୁ।
ଭଣ୍ଡେ ଆମ୍ବୁଲ ପଡ଼ିଥିବ ତା ଭିତରେ।
ହଁ, ହଁ ସିଏ ପଖାଳ କଣ ଗରମ କଣ ସବୁ ଉ
ଶୁଖୁଆ ଆହୁରି ବେଶି ବଢିଆ ଲାଗିବ ଖାଇବା ପାଇଁ ପଖାଳ ସହିତ ହଉ କି ଭଜା ଭଜି ହେଇଥିବ ସାଇଟ ଆଇଟମ୍ କିଛି ହେଇଥିବ।
ହଁ।
ଆଉ ଉଡ଼ିଲା ପୁରା ପଖାଳ ଆଉ।
ହଁ ଯା ସହିତ ମାନେ ଯାହାର ମନ ନଥିବ ବି ଖାଇବା ପାଇଁ ଭୋକ ନଥିବ ବି ସେ ପ ଶୁକୁଆ ହେଇଥିଲା ମାନେ ଦିବାଟି ନିହାତି ଭାବରେ ଖାଇଦବ ତା ଉପରେ।
ହଁ ଆଙ୍କ ଘରେ କିନ୍ତୁ କେହି ଖାଆନ୍ତିନି।
ହଁ ଝିଅ କୁଏ କୁହ ଆମ ମାଉସୀ ଆମର ଶୁଖୁଆ ରୋଜି ଯେତେବେଳେ ଆସିବ କହିବଲ। ଯୋଉ ତା ମଉସାକୁ କହିବ ମଉସା ଶୁଖୁଆ ଆଣିକି କର।
ମୁଁ ମୁଁ ଆମ ଘରେ ସଦାବେଳେ କରେ ଯେତେବେଳେ ଶୁକୁଆ। ମାନେ ଲୁଣି ଶୁଖୁଟାକରେ ମୁଁ ଆଗେ ଆ ପାଇଁ ଦିଏ ମୁଁ ଜାଣିଛି ଆଙ୍କର ଖାଆନ୍ତିନି କି ମୁଁ ବନେଇକି ଆଉ ରୋଜି ହଉ କୁଲୁ ହଉ ତାଙ୍କୁ ଦିଏ। ଶୁକୁଆଟା ଯେ ଖାଇଥିବ ବଢ଼ିଆ ଲାଗିବ ନା ଆଉ।
ହଁ ଲୁଣି ଶୁଖୁଆଟା ଭଲ ଲାଗେ ସବୁଠାରୁ। ଖାଇବାକୁ ହଟା ଟିକେ ଦେଇକି ସୋ ହଁ। ସୋରିଷ ମସ୍ଲା ଦେଇକି କରିଦେଇଥିବ ବଢ଼ିଆ ଲାଗିବ ଖାଇବାକୁ।
ତମେ ମାନେ ଏଇ ଯୋଉ ବାହାଘର ପରଠୁ ଖାଇଲ ନା ଝିଅ ବେଳଠୁ ବି ଖାଇଚ।
କଣ ଶୁକୁଆ।
ହେଇ ଯୋଉ ହଁ ଶୁକୁଆ।
ହଁ ମୁଁ ଶୁକୁଆ ଝିଅ ଦିନେ ବି ଖାଇଚି କିନ୍ତୁ ଆମ ଘରେ ବୋହୁତ୍ ବୋହୁତ୍ ମାନେ କୋଚିତ୍ ହୁଏ। ହୁଏନି ସେମିତି କୋଉ ଛଅ ମାସରେ ଥରେ କି ବର୍ଷରେ। ଥରେ ହଁ ଏମିତି ବୋଉ କରେ ହୁଏନି ଶୁକୁଆ ସେମ୍ତି। ଆଉ ତାପରେ ମ ବାହାଘର ପରେ ବି ଖାଉନଥିଲି ମାନେ ଖାଉନଥିଲି କଣ ଆଣିଲେ ସିନା ଘରକୁ ଖାଉ କିଏ ଗୋଟେ କରିବ କି ଖାଇବ ଖିଆ ହଉନଥିଲା। ସେଠି ଆମେ ଥିଲୁ ଗୋଟେ ଜାଗାରେ ଯେ ସାଇଟ ଘରେ ତାଙ୍କର ସିଏ ଆଣିକି ଶୁ ସୁ ଶୁକୁଆ ଆଣିକି କଲେ ଖାଇଲେ ଖାଇଲେ ଯେ ଦେଲେ ଯେତେବେଳେ ଆମ ଘରକୁ ତ ଭଲ ଲାଗିଲା ଆଉ।
ହଁ ଥରେ ଖାଇଦେଲେ। ଥରେ ଖାଇଥିଲେ ମଜାଟା ବେଶୀ ଲାଗିବ ଖାଇବା ନିଜେ ଇଚ୍ଛା ହବ ମୁଁ ଟିକେ କରିିକି ଖାଏନି।
ହଁ ସେଇଠୁ ମଝିରେ ମଝିରେ ସେଇଠୁ ଶୁଖୁଆ ଟିକେ ଯେତେବେଳେ ମନ ହୁଏ ଟିକେ ନେଇ ଆଣନ୍ତି ସେ ଗୋଟେ ଟାଇମ୍ ପାଇଁ। ନେଇ ଆଣିବେ ଟିକେ କର୍ଦେବି ଖାଇଦବୁ ସଇଲା।
ସେ ଗୋଟେ ଟାଇମ ପାଇଁ ବି ହେଲେ ନା କଣ ହେବ କିନ୍ତୁ ଭଲସେ ଟିକେ ଖାଇଲେ ଭଲ ଲାଗିବ ମୁଁ ଆଙ୍କ ଘରେ ଭାବିଛି କରିମି। ଥର କଲେ ଆମ ଘରେ କହିଲେ କୁନୁ ଟିକେ ପାଇଁ ତା ସିଏ ଟିକେ ଭଲପାଏ ନା ତା ପାଇଁ ଟିକେ ବନେଇକି ତାକୁ ଦେମି ଟିକେ। ସେ ମୋତେ ବହୁତ୍ ଥର କହିଲାଣି ହେଲେ ଆମ ଟିକେ ଘର କାମ ଚାଲିଛି ଆମେ ବନେଇ ପାରୁନି।
ତ ମୁଁ ଯେବେ ଯିବି ତାହେଲେ ଶୁକୁଆ କରିକି ଆଣିକି ମତେ ଦବ ମୁଁ ଖାଇବି ହେଲା।
ଥରେ ମୁଁ ଶୁଖୁଆ ଟିକେ କରିକି ଆଣିବି ସୁକୁଆ ଟିକେ ଦେମି ତମକୁ ଖାଇବ ବିଶ୍ୱାସ କର ମାନେ ତା ତମେ ପୁରା ମୋ ଶୁଖୁଆରେ ତମେ ପୁରା ଖାଇକି ତାପରେ କହିବ ସତେ ତମେ ଏତେ ବଢିଆ ବନାଅନା।
ହଁ ହଁ ହଁ। ଆ ରୋଜି କୁଏ ଠିକ୍ କଥା ମତେ ରୋଜି କୁଏ କୁଏ ମାଉସୀ ଶୁକୁଆ ସିଏ ଯୋଉ କରନ୍ତି ନାନୀ। ସିଏ ଆଣି ଦିଅନ୍ତି ଯେ ଖାଏ ବଢିଆ ଲାଗେ ହେଲା।
ହଁ ହଁ ମୁଁ ତା ଦେହରେ କଣ କରେ କଞ୍ଚାଲଙ୍କା ଟି ଟିକେ ବଟା ଦେଇଦିଏ ତାପରେ ଏବେ ଗୋଟା ଦିଟା ଛାଡ଼ିଦିଏ ରାଗ ତମେ ଖାଅ ନା।
ହଁ ରାଗ ଖାଇବାରେ ମୁଁ ମାହିର୍ ରାଗ ଖାଇବିନି। ରାଗ ନହେଲେ ସିଏ କଣ୍ ଲାଗିବ ଖାଇଆ
ଆଉ ପୁରା ଅମ ପରିକା ଆଉ ଆମ ରାଗ ନହେଲେ ଆମେ ଖାଇବୁନି।
ନା ରାଗ ନହେଲେ ଭଲ୍ ଲାଗିବ ନା।
ସେ ଯୋଉ ଜିନ୍ଷ ହଉ ରାଗ ଟିକେ ହେଲେ ଗୁପ୍ଚୁପ୍ ରାଗ ମୁ ଦଉଥିବେ ମୁଁ ଖାଉ
ହଁ ହଁ ମୁଁ ତ ଆଜି ଗୋଟେ ଜାଗା ଜାଗାକୁ ଯାଇଥିଲୁ ସଖାଳେ ଦହିବରା ଖାଇଲୁ ଗୋଟେ ଜାଗାରେ। ସିଏ ଲୋକଡା ଲ ଦେଇ ଦେଇ କା ସେ ମାନେ ଇ ହେଇ ଯାଇଥିବ ଖାଲି ଅନାଉ ଥାଏ ମତେ ମୁଁ ତା ଦିଟା ମୁଁ କହିଲି ଲଙ୍କା ତା ଆଗ ଦେ ଦହିବରରେ ପକେଇକି ମୁଁ ତାକୁ କହିଲି ଭାଇ ଟିକେ କଞ୍ଚା ଲଙ୍କା ଦହି ଟିକେ ଚକଟିକି ଟିକେ ଦଉନ ପା ପାଣିନାହିଁ ଆ ଉପରେ କହିଲା ହଁ ହଁ ଦଉଚ଼ ଦେଲା ତଥାପି ରାଗ ଗ ହେଲାନି ଖାଇଲୁ ପୁରା ପଟେଲେ ଆଉ ଦିଟା ଲଙ୍କା ଦଉନ ଟିକେ ଚକଟିକି ସେ ପୁଣି ବାଛିକି ଲଙ୍କା ପୁରା ଯୋଉ ପାଚିଲା ପାଚିଲା ଲଙ୍କା ପୁରା ଲାଲ ପଡିଛି ସେଇ ଲଙ୍କା ଦିଟା ଚାରିଟା ଆଣିଲା ଚକଟିକି ତା ପରେ ମତେ ରାଗିଗଲା ରାଗି କି କଣ ମୋ ଉପରେ ସେ ଚାରିଟା ଖଣ୍ଡ ଲଙ୍କା ଆଣିଲା ଚକଟିକି ଦହି ପକେଇକି ଦେଲା ଆଉ ସେଇଟା ବଢିଆ ଲାଗିଲା ଖାଇବାକୁ।
ହଁ ବା ଯେତେବେଳେ ଦହିବରା ମୁଁ ବି ଯେତେବେଳେ ଖାଇବାକୁ ଜିମି ପୁରା ରାଗ ଦିଅନି ତା ଭାବିବି ଆଉଥରେ ମାଗିଲେ କାଳେ ଖରାପ ଭାବିବେ କି ଏଝି
ହଁ ମୁଁ ପା ମୁଁ ବା ଆଜି କହୁଥିଲି ତାପରେ ତାହେଲେ ଦେଇ ସାରିଲା ସେଠୁ ମତେ ମଉସା ପଚାରୁଛନ୍ତି ରାଗ ହେଲା ନା ରାଗ ନହେଲେ ବି ଆଉ କହିବିନି ତାକୁ ହେଲା ସିଏ ରାଗିଯିବ। ତୁ କେତେ ଲଙ୍କା ଖାଉଛୁ, ମୁ କହିଲି ନାଇଁ ନାଇଁ ଆଉ ନ ଲାଗିଲେ ବି କହିବିନି। ଥାଉ ହଁ ସେଇଟା ତ।
ତା ଯାହା ହେଲେ ଗୋଟ ଜିନିଷ ଟେ ଖାଇବ ମାନେ ଶାନ୍ତି ହେଲା ପନ୍ତ ନ ଖାଇଲେ ଭଲ ଲାଗିବନି।
ହଁ ଆଉ ଖାଇବ ଗୋଟେ ଜିନିଷ ଟେ ଟିକେ ପାଟିକି ନ ଭଲ ଲାଗିଲେ ଭଲ ଲାଗିବ ନା।
ସେଇଟା ସିଏ ବୁଝିିବନ୍ତି ଖାଇଦିଅ ସେମିତି ଖାଇଲେ ଭଲ ଲାଗିବ ନା। ଟିକେ ରାଗ ରାଗ ହେଇଥିବ ଟିକେ ବେଶି ଖାଇଲେ ଟିକେ ଭଲ ଲାଗିବ।
ହଁ ନା ନାଇଁ ଏଇଥର କିୁ ସିଓର ମୁଁ ଗଲେ ତମେ ସତ କଥା ଶୁଖୁଆ କରିକି ଆଣିକି ଦବ ହେଲା।
ଶିବ କୋଉଦିନ ମୋତେ ଖାଲି ଡେଟ୍ ଟା କୁହ ମୁଁ ସେଇଦିନ କରି ରଖିଥିବି।
ମୁଁ ବାର ଦେଖିକି ଯାଇଥିବି ମୁଁ ତ ଖାଉନି ମାନେ ସପ୍ତାହରେ ଦିଟା ବାର ଖାଉଛି ଜମା ବୁଧବାର ଶୁକ୍ରବାର।
ହେଲା ଦିଟା ବାର ଖାଇଲ କିଛି ନାହିଁ ସେ ଦିଟା ବାର ତମକୁ ଆସିକି ପଳେଇବ ନା କଣ ରହିବନି ନା ତମେ
ତେମେ ରହି କାହିଁଁ ରହି ହଉଛି ସେଇ ତ ଦି ଦିନି ଦିନ ମାନେ ଯିବା ଦିନ ଯିବ ଆ ସିବା ଦିନେ ଆସିବ ମଝିରେ ଗୋଟେ ଦିନ ଆଉ।
ନା ମ ଗୋଟେ ଦିନ କହୁଛ ଦି ଦିନ ରହିବ ନା ଆଉ। ତା ଅନୋଉ ଅନୋଉ ପଳେଇବ କହୁଛ ସିନା ଅନୋଉ ଅନୋଉ ପଳେଇବ।
ହଁ ଅନଉ ଅନଉ ତ ପଳେଇବ କିନ୍ତୁ ମୁଁ ଯେବେବି ଯିବି ଯଦି ଯୋଉ ଦିନ ମୁଁ ଯିବା ଦିନ ବାର ଥାଉ କି ତା ପର ଦିନ ବାର ଥାଉ ମତେ ଶୁଖୁଆ ସିଓର କରିକି ଆଣିଦବ ହଁ ହଁ ଲୁଣି ଶୁଖୁଆ ତମ ମଉସା ବି ବହୁତ ଭଲ ପାଆନ୍ତି ଶୁଖୁଆ ଖାଇବାକୁ। ମାନେ ମୋଠାରୁ ସିଏ ଆହୁରି ଅଧିକ ଭଲ ପାଆନ୍ତି ସେଇନା କିି ବେଶୀ କ୍ୱାଣ୍ଟିର ବନେଇଥିବ।
ଅମିତ ତମେ ପୁରା ଆମେ ମାର୍କ ଦବ ସତ କଥା ମାର୍କ ଦବ ମାନେ ମୋଉସା ଭଲ ବନାନ୍ତି ନା ମୁଁ ଭଲ ବନେଇଲି। ଖାଇବ ଥରେ ତାପରେ କହିବ। ଆମ୍ବୁଲ ଖଣ୍ଡେ ପକେଇକି ଟିକେ ରାଗ ହଉ ହଉ ହେଲା ଆଉ ହେଲା ତମେ ବି ବନାଉଛ ତମେ ବି ଟିକେ ମୁଁ ବନେଇବି ଟିକେ ଖାଇବ ଟେଷ୍ଟ କରି ତାପରେ କହିବ।
ହଁ ହୁଁ ହୁଁ ହୁଁ।
ମାନେ କଣ କହିଲ ଟିକେ ରାଗ ରାଗ କରିଥାଏ ଆମ୍ବୁଲ ଦିଟା ପକେଇ ଟମାଟୋ ଗୋଟେ ପକେଇକି ଟିକେ ଭଲ ଲାଗେ ଆଉ ବେଶୀ ପାଣି ରହିବନି ଟିକିଏ ପାଣି।
ହଁ ହଁ ହଁ ହଁ।
ସେତିକି ତମେ ଜିନିଷ ଦେଖିଲେ ବହୁତ ଖୁସି ହେଇଯିବ। ବଢିଆ ଥିବ ବେଶୀ ପାଣି ନଥିବ ପୁରା ଶୁଖିଲା ଟାଇପର ହେଇଥିବ ମୁଁ କହିଲି ତମ ବେଟା ତମ ପୁଅ ଯଦି ଗୋଟେ ଜିନିଷ ଦେଖିବ ବହୁତ ଖୁସି ହେଇଯିବେ।
ହଁ ହଁ କଁ ଏ ହଁ କୁହନି ଆଉ ସିଏ ଯେତେ ଥର ଫୋନ କରିକି ପୁରା ମତେ ମାନେ ମୋ ମୁନ୍ ଣ୍ଡ ଖରାପ କରିସାଇଲାଣି ପୁରା ଚାଲ ମାଉସୀ ଘରକୁ ଯିବା ଚାଲ ମାଉସୀ ଘରକୁ ଯିବା ମୁଁ ସେ କ୍ୟାଟକୁ ଧରିବି ତା ତାକୁ ଚଲେଇବା ଶିକେଇ ଦେବି ହେଲା। କହିଲା ମୁଁ ତାକୁ ଚଲେଇବା ଶିଖେଇଦେବି ତମେ ଯିବ ତମେ ମାଉସୀ ସହିତ କଥା ହୋଉଥୁବ ମୁଁ ମୋର ଯାଇଁକି ମୁଁ ତାକୁ ଚଲେଇବା ଶିକେଇବି ସିଏ କଣ ଚାଲି ପାରୁଚି କି ଛୋଟଟେ ପା। ମୁଁ ତାକୁ ଗଲେ ସିନା ଚଲେଇବା ଶିକେଇଦେବି ମୁଁ କହିଲି ହଁ ତୁ ତ
ମାନେ ସତ କଥା ମୁଁ କୋହୁଚି ଖୋଲିକି ମାନେ ମତେ ଭାରି ଭଲ ଲାଗେ ତମ ପୁଅଙ୍କ କଥ୍ ଥାଟା ମତେ ଭାରି ଭଲ ଲାଗେ।
ହଁ ହଁ ହଁ କଥା ହେଇଚ ତମେ ତା ସାଙ୍ଗରେ?
ନାଇଁ କଥା ହେଇନୁ ମୁଁ ଶୁଣିଚି କୁନୁ କଥା ହେଲେ ଆଉ କି ରାଣୀଆ କଥା ହେଲେ ମୁଁ ଶୁ ଶୁଣେ ମୁଁ ବସିଥାଏ ତାଙ୍କ ପାଖରେ ନା ମୁଁ ଶୁଣେ ମୁଁ କେତେ କଥା କେତେ ଗୁଲୁଗୁଲୁ ସେ କଥାଟା।
ସେ ବିଲେଇ ଦେଖିବା ପାଇଁ ହଁ ବିଲେଇ ଦେଖିବା ପାଇଁ ପୁରା ପାଗଳ ଭଳିଆ ସିଏ ହେଇଯାଉଚି କୁହନି ମତେ କେତେ ଥର କହିଲାଣି ଚାଲ ମାଉସୀ ଘରକୁ ଯିବା।
ହଁ ତମେ ନେଇକି ଆସୁନ ଥରେ ତାର ଇଚ୍ଛା ହୋଉଚି ତମେ ଟିକେ ଆସନ୍ତନି ନା। ମୁଁ ବି ବୋହୁତ ମାନେ
କମିଲେ ଯିବି ଏ ଯୋଉ ଖରା ଗରମ ହୋଉଚି କୁଆଡେ ବି ଯିବା ପାଇଁ ଝିଅ ଇଚ୍ଛା ହୋଉନି। ଯୋଉ ଓପର ଘରକୁ ଶୁ ଶୋଇ ହବନି ରାତିରେ ଟୋଟାଲ।
ସିଏ ବେଶୀ ବି ଗରମ ଲାଗୁନି ଟିକେ ବର୍ଷା ବର୍ଷି ହେଇଗଲା ଟିକେ ବର୍ଷା ପକେଇଦବ ମାନେ ପୁରା ଇଏ ବେଶ୍ ଶୀ ବି ନାହିଁ ଗରମ।
ହଁ ହଁ ଦେଖିଆ ବର୍ଷା ଟିକେ କମୁ ଯେ ଯିବା ଟିକେ ଆଉ ମୁଁ କୋହୁଚି ବର୍ଷା ଟିକେ କମୁ ଖରା ଟିକେ କମୁ ଯେ ଯିବି ଆଉ ମୋର ବି ବୋହୁତ ମନ ହେଲାଣି ଯାଇନେ